ଆଚ୍ଛ
ହ୍ୟାଲୋ ହଁ ହଁ କଣ କରୁଛନ୍ତି?
ଆଉ କଣ ଏ ବର୍ଷା ଆସିଛି ତ ସେଇ ବର୍ଷା ପାଇଁ କାଠ ଜାଳ ସବୁ ସା ରଖୁ ରଖୁଛୁ ଗାଈ ଗୋରୁ ବନ୍ଧା ବନ୍ଧି କରୁଛୁ। ଆଉ ସାରିକି ଯିବୁ ରୋଷେଇ ବସେଇବୁ ଆଉ ଉଅ।
ଓ ବର୍ଷା ହେଇଗଲାନି ଆପଣଙ୍କ ଆଡେ?
ହଁ ବର୍ଷା ଆଉ ଉଠେଇଥିଲା ତ ପ୍ରବଳରୁୁ ପ୍ରବଳ ବର୍ଷା ପବନ ଆସିଥିଲା। କିନ୍ତୁ ଅଳ୍ପ କେ ପଳେଇ ଯାଉଛି ଆଉ ଫିରି ଫିରି ପକେଇ ଦେଇକି ପଳଉଛି ଝିପାଝିପା ବର୍ଷା ପକଉଛି ଟିକେ ହେଲେ ବର୍ଷା ଟା ଭଲ ହୁଅନ୍ତା ଏଇ ଧାନ ଫାନ ଗୁରାକ ପାଇଁ
ହଁ ଆମ ଆଡେ ବି ସେମତି ହେଇଛି ବର୍ଷା ଟିକେ ଫିରି ଫିରି ଏମିତି ପକେଇଛି ଦିନରେ ବହୁତ ଖରା ହେଇଥିଲା ଏଇନା ବର୍ଷା ଟିକେ କାଳିଆ ପାଗ ଦେଇ ବର୍ଷା ଫେରି ଫିର୍ ପକେଇଛି ସେଇ ବି ହୁ ସେଏମ୍ ପାଗ ଦେଇଛି ହଁ ହଁ ସେମିତି ବର୍ଷା ଉଠେ
କିନ୍ତୁ ବର୍ଷା ଟା ହେଲେ ଟିକେ ଧାନ ଗୁଡ଼ାକ ଚାଷୀ ସବୁ ତଳି ପକେଇ ଦେଇଛନ୍ତି ନା ଆମ ପ ପ ଏପଟେରେ ଏପଟେ ଚାଷୀଙ୍କର ମାନେ ଦାବିହନ ଟାକୁ ଆଣିକିରି ତଳି ପକେଇବେ ମାନେ ଧା ପକେଇବେ ସେ ତଳି ହେଇସାରିଲା ପରେ ସେ ତଳି ଗୁରାକୁ ରୁହନ୍ତି କିନ୍ତୁ ଏଇନା ଯୋଉ ବର୍ଷ ପାଗ ଦଉଛି ଏ ସବୁ ଗଜା ମରୁଡ଼ି କରିଶାରିଲାଣି। ଏ ଚାଷୀ ଖାଲି କିଣା ଧାନ ପକେଇଛନ୍ତି ଚାଷୀ ଖାଲି ଯାହା ହଉଛନ୍ତି। ବଡ଼ଉଛନ୍ତି କଣ କରିବେ? ଧାନ ଉଡ଼ା ଉଜୁଡ଼ି ଜୀବ ଘର ଧାନ ହେଇଛି ଯେ ନେଇକିରି ଫୁଣି ଉଜୁଡ଼ି ଗଲା ଫୁଣି ଦେଇକି ଆସିବେ। ଏତ କିଣା ଧାନ ନା ମାନେ ସେ ବ୍ଲକ ରୁ ଆସୁଛି ମାନେ ବଛା ବିହନ ସିଏ ମାନେ ହେଇକି। କି ମାନେ ସବୁ ତାକୁ ଇଏ କରିକି ରଖିଛନ୍ତି କିଣିକି ଆଣି ପକେଇଥିଲୁ ତଳି ହେଇଯାଇଥିଲେ ଧାନ ରୋଇଦେଥିଲେ କିନ୍ତୁ ବର୍ଷା ଏକ ରେ ବର୍ଷା ତ ନାହିଁ ଦୁଇରେ ଯୋଉ ପ୍ରବଳ ଖରା ସେ ଛୋଟ ଧାନ ଗଛ କୁ ସବୁ ମାନେ ଗଜାମରୁଡ଼ି କରିଦଉଛି। ଏଇପଟେ ଏଇ ପାଗ ଏମିତି ଚାଲିଛି ଆଉ ପାଗ ଆଉ।
ନାଇଁ ଆମ ଏକଡ଼େ ବି ସେମିତି ଚାଲିଛି ସେମିତି କିଣା ଧାନ କିଣିକି ଆଣିଛନ୍ତି ସେମିତି ତଳି ପକେଇଛନ୍ତି ବର୍ଷା ନାହିଁ ପାଣି ମଡ଼େଇକି ଆମର ତଳି ପକେଇଛନ୍ତି। ଗାଁ ରେ ସମସ୍ତେ ଏମିତି ପକେଇଛନ୍ତି ବହୁତ ହଇରାଣ ହଉଛନ୍ତି। ନେଇଛନ୍ତି ବର୍ଷା ଟିକେ ହେଲେ କଣ ଉନ୍ନତ ହବ। ତଳି ଫଳି ଭଲସେ ବାଗରେ ଉଠିଯିବ ଆଜ୍ଞା ଆଉ ଆପଣଙ୍କ ଆଡ଼େ କଣ କେମିତି ସବୁ ଏବେ ରଜ ଯାଇଛି?
ଦୋଳି ତ ଏବେ ଏବେ ଯାଇଛି ଆମର ଏପଟ ଦୋଳିଟାରେ ଭଲ ହୁଏ ଫେ ବିଭିନ୍ନ ଫଙ୍କସନ ସବୁ କରନ୍ତି। ପ୍ରାୟତଃ ଶହେ ବର୍ଷର ଫଙ୍କସନ ଏଠି ଗୋଟେ କରୁଛନ୍ତି ପାଲା। ବାଦିପାଲା ମାନେ ଦୁଇଟା ପାଲ ପା ଯଉଁ ଗାହାଣ ଆସିକି ନାଚିବେ ସଖାଳ ନଅଟା ଠୁଁ ପାଲା ଷ୍ଟାର୍ଟ ହେବ ରାତି ନଅଟା ଆତେକେ।
ହ
ଆଉ ଝିଅ ବୋଉ ବି ଯିବେ ଦେଖିବେ ବିଭିନ୍ନ ବନ୍ଧୁବାନ୍ଧବ ବି ଆସିବେ ଦେ ଖିବେ ବୁଲାବୁଲି କରିବେ। ଆଉ ଦୋଳି ତ ଏମତି ଆମର ତିନି ଦିନର ଦୋଳି ତ ସବୁଆଡ଼େ ତିନି ଦିନ ଦୋଳିିକି ହବ। ଆଉ ଦୋଳିରେ ତ ଏବେ ତ ପୋଡ଼ପିଠା ତ ଆଗେ ବହୁତ ପୋଡ଼ ପିଠା ଟା ବହୁତ ଫେମସ ଥାଏ ଦି ଦିଇ ପ୍ରକାର ପୋଡ଼ପିଠା ଥାଏ ନା। ଗୋଟେ ଖାଲି ଚାଉଳକୁ ଜନ୍ତିକି ପୋଡ଼ ପିଠା କରନ୍ତି ଗୋଟାଏ ବିରିରେ କରନ୍ତି। କିନ୍ତୁ ବର୍ତ୍ତମାନେ ପିଲା ତ ଯୋଉ ଯୁଗ ଅ ଚେଞ୍ଜ ହେଇଛି ଏ ପିଲା ବୁଝୁନାହାନ୍ତି ଏ ସେ ସବୁ ଜିନିଷକୁ। ଆଉ ତ ପୋଡ଼ ପିଠା ସେମତି ମଙ୍ଗୁନାହାନ୍ତି ଖାଇବାକୁ ଯାହା ସେଇ ସାଧା ଚକୁଳି। ଆରିସା ଏଇଭଳି ଟାଇପ୍ ର ପିଠା କରିକିରି ଛୁଆ ଖାଇବା ନିମିକିି ଏଇ ଟାଇପ୍ ର କରଛି କରୁଛନ୍ତି। ଯିଏ ବୟସ୍କ ଲୋକ ସବୁ ସେମାନେ ଚାହୁଁଛନ୍ତି ସେଇ ପୁରୁଣା ପିଠା ସବୁ ମାନେ ସେଇ ପୋଡ଼ ପିଠା ଟାକୁ ସେଇମାନଙ୍କ ପାଇଁ ପୋଡ଼ ପିଠା ବି ହଉଛି। ତାପରେ ଆଉ ପ୍ରଥମ ଦୋଲ ତ ଏଇ ସବୁ ଟାଇପ୍ ର ଦ୍ଵୀତୀୟ ଦୋଳି ତ ସଂକ୍ରାନ୍ତି ପଡ଼ିଯିବ ଏ ବର୍ଷ ଦୋଳିରେ ତ ବେଶୀ ମ ଖାଇ ପାଇ ନଥିଲେ ରୋଷେଇ କରିକିରି ଆଇଁଶ ଭୋଜିଟାତ ଦୋ ଦୋଳିର ପ୍ରିୟ। ଆଉ ଏବର୍ଷ ତ ପଡ଼ିନଥିଲା ବାର ସେମିତି। ଆଉ ସେମିତି ସାଧା ବିଷୟରେ ଯାହା ଯେମିତି କରିକି ଦୋଳି କଲେ ଆଉ ଦୋଳି ତ ଲାଗେ ପଟା ଦୋଳି ତ ଲାଗିବ ମାନେ ଦୋଳି ଖେଳିବେ ଛୁଆ ମାନେ‌। କମ୍ପିଟିସନ କିଏ କେ ଏତେ ଦୂର ଦୋଳିଟା ବାହିପାରିବ ସେ ଯିଏ ଯେତେ ବାହିବ ସେ ସେ ପ୍ରାଇଜ ପାଇବ‌।
ନିଶ୍ଚିନ୍ତ ନିଶ୍ଚିନ୍ତ ନାଇଁ ଆମ ଏପଟେ ବି ହେଇଥିଲା ଫଙ୍କସନ୍ ହେଇଥିଲା। ରଜ ମହୋତ୍ସବ ହେଇଥିଲା ସବୁ ଝିଅମାନେ ଘରକୁ ଆସିକି କିଛି କିଛି ପଇସା ନେଇକିନି ସେମାନେ ମାନେ ତାଙ୍କ ତୁଳନାରେ ସେ ଯେତିକି କରିଥିଲେ ବହୁତ କରିଥିଲେ। ରଜ ଉତ୍ସବଟେ ପାଳନ କରିଥିଲେ ଚାରି ପାଞ୍ଚଟି ଦୋଳି ବି ସେଇଠି ଝୁଲେଇଥିଲେ ସେ‌‌ ତାପରେ ଛୋଟ ଛୋଟ କୁନି ପିଲା। କିମ୍ବା ବୟସ୍କ ଏମାନଙ୍କ ଲାଗି କମ୍ପିଟିସନ ଯେମତି ଖେଳ ଗୋଟେ ରଖିଥିଲେ। ଛୋଟ ଛୁଆ ମାନେ ଗୀତ ଗାଇବା ଅଭିନୟ କରିବା ଏମତି ବଢିଆ ଭାବରେ ତା ସହିତ ବି‌ ମାନେ ବନ୍ଧୁବାନ୍ଧବ ଝିଅଝି ଆଣ ସବୁ ଆସିଥିଲେ। ସେଠି ବହୁତ ମଜା ମସ ତି ସେ ବୋହୂ ମାନଙ୍କୁ ବି ଡାକିକି ଧରିକି ଯାଇଥିଲେ। ଭଲ ଲାଗୁଥିଲା। ଛୋଟ ଛୁଆ ମାନେ ଅଭିନୟ କରୁଥିଲେ। ଗୀତ ଯୋଉ ବଲୁଥିଲେ ତାଙ୍କୁ ପ୍ରାଇଜ ବି ଦିଆଯାଉଥିଲା। ହଁ ମୋହସ୍ରବ ଏଥର ଏଇ ବର୍ଷ ଅପେକ୍ଷା ଆର ବର୍ଷ ଆହୁରି ବହୁତ ବଢ଼ିଆ ଭାବରେ କରିବେ ବୋଲି‌ କଥାବାର୍ତ୍ତା ସବୁ ହଉଥିଲେ। ଆପଣ ଆର ବର୍ଷ ଆମ ଗାଁକୁ ଆସନ୍ତୁ ରଜ ଉତ୍ସବ ଦେଖିବେ‌।
ହଁ ଯିବା ଦେଖିବା ବୁଲିକି ଦେଖିକି ଆସିବା ବେ ଘର
ସ ପରିବାର ଆସନ୍ତୁ ଆସନ୍ତୁ ଥରେ ଦେଖନ୍ତୁ ଆମ ଗାଁରେ କେମିତି କଣ ହଉଚି? ବହୁତ ବଢିଆ ଭାବରେ ହଉଚି। ସମସ୍ତେ ଖୁସିରେ ଏ ରଜ ଉତ୍ସବ ପାଳନ କରୁ ଚନ୍ତି, ବନ୍ଧୁବାନ୍ଧବ ଏକାଠି ଯେତେବେଳେ ହଉଚନ୍ତି ବଢିଆ ଲାଗୁଛି ଆଉ ଆମର ବି ଗୋଟେ ଛି ବଣ ଅଛି। ମାନେ ଜଙ୍ଗଲ ସେଠି ସବୁ ଭୋଜି କରନ୍ତି। ସେଠିକି ବି ସବୁ ଝିଅ ବହୁ ଖୁସିରେ ବୁଲି ଯାଆନ୍ତି। ଆସନ୍ତୁ ଆସନ୍ତୁ ଥରେ ଆମେ ସେଇଠିକି ଯିବା ସେଇ ରଜ ଉତ୍ସବ ଦେଖିବା।। ସେ ଆମ ବଣ ବି ଦେଖିବା‌। ସେଠି ପୋଖରୀ ବନ୍ଧ ନାଳ। ସବୁ ମାନେ ବହୁତ ବହୁତ ଜିନିଷ ସୁନ୍ଦର ଜିନିଷ ଦେଖିବାକୁ ମିଳୁଚି ସେଇଥିପାଇଁ। ଆର ବର୍ଷ ଆସନ୍ତୁ ଦେଖିଯିବ ସାଙ୍ଗ ହେଇ କି ମୁଁ ଆପଣଙ୍କୁ ଅପେକ୍ଷା କରିବି ଆପଣ ଆସିବେ ଆଉ। ନାଇଁ ଚେଷ୍ଟା କରନ୍ତୁ ସ ପରିବାର ଚେଷ୍ଟା କରନ୍ତୁ ଆସିବାକୁ ଚେଷ୍ଟା କରନ୍ତୁ।
ଆ ଦୋଳିରେ କଣ ଦୋଳିରେ ତ ଚାରିଆଡେ ବୁଲିବାକୁ ଇଚ୍ଛା କିନ୍ତୁ ଏଇ ଯୋଉ ଦୋଳିରେ ବ ପାଗ ଜେ ଠିକ ରହୁନି। କୁଆଡେ ଗୋଟେ ବାହାରିବାକୁ ଯାଇ ହଉନି।
ନିଶ୍ଚିନ୍ତ ନିଶ୍ଚିନ୍ତ ଏ ବର୍ଷ ଯେମିତି ପାଗ ଦେଲା, ଯେମିତି ଖରା ହେଲା ତାପରେ ଯେମିତି ଲାଇନ ଆମର ଏଇ ବର୍ଷ ଲାଇନ ବି କଟିଗଲା। ବହୁତ ହଇରାଣ ହେଲୁ ଫାଷ୍ଟ ରଜରେ ହଁ।
ଆଇଲା ବୋଧି ଫାଷ୍ଟ ଦିନ ଲାଇନ ଆସିଲା଼।
ହଁ ହଁ ସେଦିନ ବହୁତ ହଇରାଣ ହେଇଚୁ।
ଯାଇଥିଲୁ ବାହାରି ଥିଲୁ ହେଲେ ସିଏ ତାଙ୍କର ଗଲେ। ଦେବୁ ଯା ବୁଲିକି ଦେଖିକି ଆସିବ ଯେ ମୁଁ ଏତେ ବାଟ ଯାଇପାରିଲିନି ମୁଁ ନାଇଁ ମୁଁ ଏତେ ଦୂର ଯାଇପାରିବିନି ମୋ ଦେହ ଭଲ ନାହିଁ ମୁଁ ଯିବିନି ତ ସିଏ ଯାଉ ବୁଲିକି ତାଙ୍କର ଇଆ ଆଉ ବହୁତ ଇଚ୍ଛା ଅଛି ଦଶହରା ପର୍ବ ହଉ ଯେ ତାଙ୍କ ସେଇ ପଟ ଲାଇନ ରେ ବଳଦ ପୂଜା ହଉଚି।
ହଁଉ ଦଶହରା ତ ବହୁତ ଭଲ ବଳଦ ପୂଜା ଫେମସ‌‌।
ସବୁ ବର୍ଷ ଚେଷ୍ଟା କରୁଚି ଯିବାକୁ ହେଲେ ଯାଇପାରୁନୁ। ବହୁତ ଡାକୁଚନ୍ତି ବହୁତ ବହୁତ ଡାକୁଚନ୍ତି ବହୁତ କଉଚନ୍ତି ଆସେ ଦେଖିକି ଜିବୁ।
ଏ ବର୍ଷ ଆସ ଯାଆନ୍ତୁ ସେଇ ଦଶହରା‌ ବଳଦେବ ଯାତ୍ରା ଦେଖନ୍ତୁ ବଳଦକୁ କେମିତି ସଜଉଚନ୍ତି।
ହଁ ଏଇଟା ତ ଆମର ଛୋଟ୍ ଟ ବେଳେ ଶୁଣିଚି ଯେ ସେଇଟା ଗୋଟେ ଗୋଟେ ପ୍ରସିଦ୍ଧ ଯାତ୍ରା ବଳଦ ଯାତ୍ରା ଦଶରାରେ ବଳଦ ସବୁ ସଜା ହେବ। କେମିତି‌ ସ୍ଥିର ହେଇକି ସେ ବଳଦ ସବୁ ରହୁଚନ୍ତି। ଏତେ ବାଜା ବାଣ ମହଲ ଭିତରେ ଏତେ କୋଳାହାଳ ଭିତରେ କେମିତି ବଳଦ ସ୍ଥିର ହେଇକି ରହୁଚନ୍ତି? ସେ କେଉଟାଇପ ପ୍ରବର୍ତ୍ତମାନ କେମିତି ମାନେ କଉମିତି ଶିକ୍ଷା ଦିଆଯାଇ ଟ୍ରେନିଂ ଦିଆଯାଇଚି କଣ ସେ ବଳଦ କେମିତି ସ୍ଥିର ହଉଚନ୍ତି? ଫୁଡୁ ନାହାନ୍ତି ବଳଦ ତ ଟେ ମାନେ ବଳଦଙ୍କ ପାଖରେ ଚାଲିଗଲେ ବି କିଏ ଲାତ ମାରିବ ସିଏ କେମିତି ସ୍ଥିର ହେଇରହୁଚନ୍ତି। ସବୁ ବର୍ଷ ଚେଷ୍ଟା କରୁଚି ମୁଁ ଟିକେ ରହିକି ଦେଖିକି ଆସିବି ବୋଲି ହେଲେ ଯାଇ ପାରୁନାହୁଁ।
ନାଇଁ ଏ- ଏଇ ବର୍ଷ ଚେଷ୍ଟା କରନ୍ତୁ। ତସେଠିକି ଯିବା ପାଇଁ ବହୁତ ବଢ଼ିଆ ଭାବରେ ଯାହା ବି ଚାହିଁବେ ଆପଣ ଯାହା ଚାହିଁବେ କିଣିପାରିବେ ସେଠି ମିଳିବ। ଖାଇବାକୁ କହିଲେ ବି ଖାଇବାକୁ ବି ମିଳିବ। ଲୋକ ଲକ୍ଷେ ଲକ୍ଷେ ଲୋକ ଦେଖିବେ। ସେଠି ରାବଣ ପୋଡ଼ି ବି ହଉଚି, ରାବଣ ପୋଡ଼ି ବି ଆପଣ ଦେଖ ଖିବେ ବହୁତ ବଢିଆ ଭାବରେ ହଉଚି। ଆପଣ ଆସନ୍ତୁ।
କ ଏଇ ବ ସ ଗୋଟେ ହେଇଥିଲା ଆମର ଆଉ ଗୋଟେ ଆମର ଏମିତି ଏଇ ଯୋଉ ମହିମା ବୋଲି ଗୋଟେ ଗୋଟେ ଦୀକ୍ଷା ଅଛି ଆମର ଆମର ସେଇ ଧର୍ମ ସେଇଟା ବଢିଆ ହେଇଥିଲା ସେ ସେଇ ମେଳା ମାଘ ମେଳା ସେ ହଉଛି ତାର ମାଘ ମେଳା ସେଠିକି ମ୍ ମାନେ ଅଗିରା ପୂର୍ଣ୍ଣମୀ ଯୋଉ ମାଘ ପୂର୍ଣ୍ଣମୀ ସେଇଥିରେ ସେ ମେଳା ହବ ପାଞ୍ଚ ଦିନ ହବ। ଆମେ ଯାଇଥିଲୁ ଇଏ ପ୍ରାୟତ ସେଠି ପିମ୍ପୁଡି ଗଳିବାକୁ ବାଟ ନାହିଁ। ତମେ କୁ କହିବ ତମେ ଶୁନ୍ୟ ଶୁନ୍ୟ ଚାଲୁ ଚ ମାନେ ତମକୁ ଏତେ ଲୋକ ଗହଳିରେ ମୁଁ ଫାଷ୍ଟ ଟାଇମ ଯାଇଥିଲି ଏଇ ବର୍ଷ ଦେଖିବାକୁ ସେ ଯାତ୍ରା ଟା ମାଘ ମେଳା। ସେ ପ୍ରସିଦ୍ଧ ଯାତ୍ରା। ସେ ସିଏ ହଉଛି ସେଇ ଶୂନ୍ୟ ଠାକୁରଙ୍କର ସିଏ ହଉଛି ସେଠି ସବୁ ସେ ମ ଆସିବେ ସବୁ ବାବା ମେଳା ହବ ମେଳା ମାନେ ଓ ବିଭିନ୍ନ ଓଡିଶା ଓଡ଼ିଶାର ବିଭିନ୍ନ ପ ଜାଗାରୁ ସେଠିକି ଲୋକ ସବୁ ଆସିଥିବେ ବିଭିନ୍ନ ଧର୍ମ ଲୋକ ବିଭିନ୍ନ ଭାଷା ଲୋକ ବି ସେଇଠି ଏକାଠି ହେଇଥିବେ। ମାନେ ସେମାନଙ୍କ ଭେଷଭୂଷା ଦେଖିକି ବି ଏ କୋଉ ଦେଶର ଲୋକ ବୋଲିକି ତାଙ୍କୁ ଚିହ୍ନି ହିଁ ହେଇଯାଉଛି। ଆଉ ମୁଁ ଏଥର ଫାଷ୍ଟ ଟାଇମ ସେଇଠି ଯାଇଥିଲି ଦେଖିବାକୁ ଏଇ ଯେ ଏତେ ଗହଳ ଚହଳ ଲୋ କ ମାନେ ଏମିତି ଜିନିଷ ଯେ ସେଠି ନା ମାନେ ତମେ ଆଉ ପେଲା ଠେଲା ବହୁତ ମାନେ ଭାରି ଭିଡ ସେଇଠି ସେଇଟା ମାଘ ମେଳା ଗୋଟେ ପ୍ରସିଦ୍ଧ ହୁଏ ସେଇଠି ଯାତ୍ରା। ଆଉ
ନାଇଁ ଆମର ଏ କୁଆଡେ ବି ଏକୁରୁ କୁ ବି ଚେଷ୍ଟା କରନ୍ତୁ ରଥଯାତ୍ରା ଆପଣ ଦେଖି ଆସିବେ। ଆମ ଏଠି ରଥଯାତ୍ରା ତ୍ରା ବହୁତ ବଢିଆ ଭାବରେ ବି ହଉଛି। ରଥଯାତ୍ରା ଆ ଆମର ଏବେ ନୂଆ ରଥ ତିଆରି ହଉଛନ୍ତି।
ଆମର ହଉଛି ହଁ ଏଇପଟେ ଆମର ବି ଚାଲିଛି ଛୋଟ ଟ ବେଳୁ ଆମେ ଛୋଟ ଛୋଟ ବେଳୁ ମାନେ ଛୋ ଖେଳିବାକୁ ନେଇ ଖେଳୁ ଖେଳୁ ଠାକୁର ରଥ ଥେରେ କରିକିରି ଖେଳୁ ଖେଳୁ ସେ ଠାକୁର ବର୍ତ୍ତମାନ ହେଇଗଲେଣିି ଏ ମାନେ ଛୋଟ ବେଳେ ଛୁଆ ଥିଲା ଯେତେବେଳେ ସେମାନେ ତୁ ଠାକୁରଙ୍କ କର ଉଁ ଇଏ ରଥ ରଖ ମୁଁ ମାଉସୀ ଘର ରଥ ରଖିବି। ମୋ ଘର ପାଖକୁ ତୁ ରଥ ଆଣିକି ଆସିବୁ। ଏମିତି କରି କରି ସେ ରଥ ଆସି ତିରିଶ ବର୍ଷ ଉପରେ ହେଇଗଲାଣି। ଏଇ ରଥ ଏବେ ସିଏବି ଏବେ ଡାକୁଛନ୍ତି ଆସ ଆଉ ରଥ ବୁଲିବେ ଛୋଟ ବେଳୁ ଦେଖ ଦେଖିକି ଗଲେଣି ଆସ ବୁଲିକି ଦେଖିକି ଯାହା ରଥ କେତେ ବଡ ହେଲାଣି ବୋଲି। ଆ ମୁ କହିଲି ହଁ ଯିବା ତ ହେଲେ ସବୁବେଳେ ତ ଘର ସ ଜଂଜାଳ ଭି
ଏ ଘର ଜଂଜାଳ କୁ ଥରେ ଛାଡନ୍ତୁ ନିସ୍ ଶ୍ଚିନ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସନ୍ତୁ ଥରେ ମନ ଅଛି ଯେହେ ନ୍ତୁ ଆସନ୍ତୁ ଦର୍ଶନ କରନ୍ତୁ କେମିତି ହଉଛି ମାନେ ଛୁଆବେେଳେ ତ ଗୋଟେ ଅଲଗା ପ୍ରକାର ହଉ
ହଁ କିନ୍ତୁ ସେତେବେଳେ ଭାରି ଫ୍ରି ବର୍ ତ ମାନେ ଗୋଟେ ଜାଗାକୁ ହେତେବେଳେ ଆମେ ଛୋଟବେଳେ ରଥଯାତ୍ରା ଦେଖିବାକୁ ବି ଯାଇଛୁ ହେଲେ ସେତେବେଳେ ଏତେ କଟକଣା ନଥିଲା ଏତେ ଡର ଭୟ ନଥିଲା। ବାହାରକୁ ବାହାରିଲା ବେଳକୁ କିନ୍ତୁ ବୋଲି ଗୋଟେ ଶବ୍ଦ ଆଗେ ଆସୁଛି ଯିବା କି ନା। କିନ୍ତୁ ଠାକୁରଙ୍କ ପାଖକୁ ତମେ ଯିବା ଉଦ୍ଦେଶ୍ୟ ମନରେ ଯାଉଛ କିନ୍ତୁ ଭୟ ଗୋଟେ ସରିରେ ଆସୁଛି। ଆଜିକାଲି ଯୋଉ ଲୋକଙ୍କ ପ୍ରତି ରହୁଛି ଆଉ
ନିଶ୍ଚିନ୍ତ ସେ ନିଶ୍ଚିନ୍ତ ସେଟା ତ ରହୁଛି ପ୍ରତ୍ୟେକ ଲୋକର ରହୁଛି ଭୟ ଯେ ନାଇଁ କୁଆଡ଼େ କିଏ କଣ ହବ।
ତଳର ପରିବେଶ ବର୍ତ୍ତମାନର ପରିବେଶ ଭିତରେ ଆକାଶ ପତାଳ ଫରକ ହେଇଗଲାଣି। ସାଧାରଣ ବାଟରେ ବି ଟିକେ ଭୟ ଲାଗୁଚି।
ସେତେବେଳେ ଗୋଟେ ଅଚିନ୍ତାରେ ଗୋଟେ ବୁଲୁଥିଲା ମଣିଷ। ହଁ ଆମର କିଛି ଡର ଭୟ ନଥିଲା ଆଜିକା ଯୁଗରେ ତ ପାଦ ବାହରକୁ କାଢିଲେ ହିଁ ଡର ମାଡୁଛି ନାହିଁ କୋଉଠି କଣ ହବ କଣ ନିଜ ବାପ ଭାଇ ସାଙ୍ଗରେ ସୁରକ୍ଷିତ ଛଡା ଆଉ କାହା ସାଙ୍ଗରେ ଯିବାକୁ ବି ଡର ମାଡୁଛି। ବାହାରକୁ ଯିବାକୁ ଏକା। ନିଜ ବାପ ଭାଇ ସାଙ୍ଗରେ ହିଁ ସାହସ କରିକି ବାହାରୁଛୁ। ତେଣୁକରି ଭଗବାନ ଯାହାବି ଭାଗ୍ୟରେ ଲେଖିଛନ୍ତି ସେଟା ବି ହବ ନିଶ୍
ହଁ ସେଇଟା ଯାହାର ଯାହା ଯୋଗ ଥିବ ସେୟା ଘ ଘଟଣା ଘଟିବ ଯିଏ ଯାହା କରିଚନ୍ତି
ଯିବାନୀ ବାହାରିବାନି ଏ
ହଁ ଯାଇଥିଲୁ ବହୁତ ସମ୍ ଯାଉଛନ୍ତି। ପିଲା ବି ମତେ ବି ବହୁତ୍ ଛୁଆ ଚାଲ୍ ବୁଲିଆ ମୁଁ କହିଲି ଗାଡ଼ି ଘୋଡ଼ାରେ ତ ଯିବା ମୋ ପ କିଛି ସମ୍ଭବ ନୁହଁ ମୁଁ କାଇଁ ଯିବି ବାନ୍ତି କରିବି, ତମେ ସବୁ ଖୁସି ବାସି ହେଇ ଠାକୁର ଦେଖିବ ବୁଲିବ ମୁଁ ଖାଲି ପଡିବି ଏଠି ସେଠି ଯିବିନିରେ ଏମିତି ହଉଛି। ସେ ବି ଡାକିଲାଣି ବହୁତ୍ ଥର ଆସେ ଦେଖି ଆସିବୁ ଦଶହରା ମେଢ ଟା ଟିକେ କେମ୍ତି ବଳଦ ପୂଜା ହଉଚି। ମୁଁ କହିଲି ନାଇଁ ଆଉ ଦେଖିବା ଆଉ କୋଉ ଦିନ ଦେଖିଆ ଥରେ ଯାଇଁ ଦେଖିଆସିବା ମଣିଷ ତ ସବୁ ପ୍ରକାର ଜିନିଷ ଦେଖିବା କଥା।
ନିଶ୍ଚିନ୍ତ ସବୁ ପ୍ରକାର ନ ଦେ ଆରେ ଆଜି ଥିବ ଆଜି ଜୀବନ କାଲି କି ନାହିଁ ଆଜି ଜୀବନ କାଲି ନାହିଁ। ତେଣୁକରି ଗୋଟେ-ଗୋଟେ ନୂଆ ଜାଗା ଆମେ ବୁଲିବା କେମିତି କଣ ଜାଣିଥେଲେ ହଁ ବହୁ ଜାଗା ତ ବୁଲିବାକୁ ଅଛି, ତେଣୁକରି ଆମକୁ ଯୋଉ ପାଖାପାଖି ଜେଗା ସେଇଗୁଡାକୁ ତ ଆଗେ ଯିବା କ ଥା ନା ସେଇଗୁଡାକ ଆମେ ଚେଷ୍ଟା କରିବା ଆଗେ ଯାଇକି ଦର୍ଶନ କରିବା।
ଓଡିଶାରେ ବହୁତ୍ ଫେମସ୍ ଅଛି, ବହୁତ୍ ମାନେ ଦର୍ଶନୀୟ ସ୍ଥାନ ଅଛି ବହୁତ୍ ପୌରାଣିକ ସ୍ଥାନ ଅଛି ବହୁତ ତୀର୍ଥ ସ୍ଥାନ ଅଛି। ମାନେ ଓ ଏଇଟା ତ ଆମର ଓଡିଶା ହଉଛି ମନ୍ଦିରମାଳିନୀ ମାନେ ଓଡିଶାରେ ସବୁକିଛି। ମାନେ ବାଉ ସବୁଠୁ ଶ୍ରେଷ୍ଠ ଯେତେବେଳେ ଧାମ ରହିଲେନି ଜଗନ୍ନାଥ ରହିଲନି ଏଠି ସବୁ ଠାକୁର ସବୁ ଦେବାଦେବୀ ସମସ୍ ସ୍ତେ ଏଇଠି ରହିଚନ୍ତି। ଆଉ ଅସଲ ଆମ ପକ୍ଷେ ଯାଇକି ସମସ୍ତିଙ୍କି ସବୁ ଜାଗାକୁ ଖୋଜିକି ବୁଲିକି ଦେ ଖିବାଟି ହଉଛି ଆମ ପକ୍ଷେ ସମ୍ଭବ କଥା।
ଆଜ୍ଞା-ଆଜ୍ଞା। ଏଥର ଚେଷ୍ଟା କରନ୍ତୁ କେମିତି ଆମ ଗାଁ ରଥଯାତ୍ରାକୁୁ ଦେଖି ଆସିବେ। ଆପଣଙ୍କ ପରିବାରକୁ ଅପେକ୍ଷାରେ ଆମେ ରହିଲୁ, ଆଜ୍ଞା ମୁ ରଖୁଚି ନମସ୍କାର୍।
ହଁ ନମସ୍କାର୍।